ହ୍ୟାଲୋ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ହଁ ଆପଣଙ୍କ କଥା ମତେ ଶୁଭା ଯାଉଛି।
ଆଜ୍ଞା। ଆପଣ କଣ କରୁଛନ୍ତି? ହ୍ୟାଲୋ।
ଖାଇକି ଆସିଲି ସେଇଠିଁ ବୁଲୁଛି ଯୋଉଠି ବୁଲୁଥିଲି।
ଆଜ୍ଞା ଆଜ୍ଞା। କିଛି ସମ କିଛି ସମସ୍ୟା ଯୋଗରୁ ଫୋନ ଟି କଟି ଯାଇଥିଲା। ସେଥିପତି ସେଥିପାଇଁ ମୁଁ ଦୁଃଖୀତ। ଆଉ ଆପଣ ଅଲରନାଥ କେବେ ଯାଇଛନ୍ତି। ହ୍ୟାଲୋ।
ଭଲ ସେ କୁହନ୍ତୁ କଣ କହିଲେ?
ଅଲରାନାଥ କେବେ ଯାଇଛନ୍ତି ଅଲାରା ନାଥ? ହ୍ୟାଲୋ।
ଅଲାରନାଥ ର ତ ଏବେ ଦର୍ଶନ ଚାଲିଛି କିନ୍ତୁ ମୁଁ କେବେ ଅଲାରନାଥ ଯାଇନି।
ଓଁ ଅଲାରନାଥ ଦର୍ଶନ କେବେ କରିନାହାନ୍ତି?
ନା ମୁଁ କେବେ ଅଲନାଥଙ୍କ ଦର୍ଶନ କରିନି।
ଆଜ୍ଞା ଆଜ୍ଞା ଆଉ ଆପଣ ପୁରୀରେ କୋଉ ଦେନ ଜାଗା ବୁଲିଲି।
ଏଇ ଜଗନ୍ନାଥ ଯେତେବେଳେ ସ୍ନାନ ବେଦୀରେ ବସି
ଆଜ୍ଞା। ଆପଣଙ୍କ ଭଏସ ଟା କଟିଗଲା ହାଲୋ। ହାଲୋ ହାଲୋ। ହାଲୋ। ଆପଣଙ୍କ ଭଏସ ଟି କଟିଗଲା? ହାଲୋ। ହାଲୋ। ହାଲୋ। ହାଲୋ।
ବ୍ଯାଲୋ।
ହଁ ଏବେ ଶୁବା ଗଲା ହାଲୋ। ହଁ ହାଲୋ।
ଏଇ ଯୋଉ ବର୍ଷା ସେଥିପାଇଁ ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଚି।
ସେଇ ପ୍ରୋବ୍ଲେମ ହେଲା ସେମିତି ବର୍ଷା ହଉଚି ବୋଲିକା ଆପଣ ସେଠି ପୂର୍ଣ୍ଣଛେଦ ଏବେ ଆପଣଙ୍କୁ ଶୁବା ଯାଉଛି ତ?
ହଁ ଏବେ ଶୁବୁଚି ତାହା ହେଲେ।
ହଁ ହଁ କୁହନ୍ତୁ ଆପଣ କଣ କହୁଥିଲେ ଯୋଉ କହୁଥିଲେ କଣ କିଛି?
କଣ କହିଲେ?
ଆପଣ ପ୍ଲିଜ୍ କିଛି କହୁଥିଲେ?
ହଁ ମୁଁ କହୁଥିଲି ଯୋଉ ଜଗନ୍ନାଥ ସ୍ନାନ ବେଦୀରେ ବସିଲା ପରେ ତାଙ୍କୁ ଜର ହେଇଯାଏ ତାପରେ ହିଁ ଥିଲାରନାଥଙ୍କୁ ସମସ୍ତେ ଦର୍ଶନ କରିବାକୁ ଚାହାନ୍ତି ଟି?
ଆଜ୍ଞା ଆଜ୍ଞା।
କଣ ପାଇଁ ଯାଆନ୍ତି ଅଲାନାଥ ଦର୍ଶନ କରିବା ପାଇଁ?
ଭଗବାନ ଯିଏ ଜରରେ ରହନ୍ତି ଏଟା ଭଗବାନ ଅଲାରନାଥ ଟିକେ ଦର୍ଶନ ଦିଅନ୍ତେ। ଅଲାରନାଥ ସବୁବେଳ ଦର୍ଶନ ବନ୍ଦ୍ ରୁହେ ସେ କେବଳ କେବଳ ସେଇ ଏଇ ଚ ପନ୍ଦର ଦିନ ଅଲନାଥ ଦର୍ଶନ ହୁଏ। ଆଜ୍ଞା ହାଲୋ। ଆପଣ କଥା ତ ଶୁବାଯାଉନାହିଁ ହାଲୋ। ହାଲୋ। ହାଲୋ। ହାଲୋ ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ ଆପଣ ମୋ ମୋ ଶୁବା ଯାଉଛି? ହାଲୋ।